ହ୍ୟାଲୋ
ଜଗନ୍ନାଥ ଭାଇ।
ଜ ଜୟ ଜଗନ୍ନାଥ ଭାଇ। ଶୁଭ ସକାଳ। ଆଉ ଭଲ ଅଛନ୍ତି?
ହୁଁ ମୁଁ ବହୁତ ବଢିଆ ଭଲରେ ଅଛି। ଆପଣ କେମିତି ଅଛନ୍ତି କୁହନ୍ତୁ?
ମୁଁ ବି ବହୁତ ବଢ଼ିଆରେ ଅଛି। ଭାଇ ଆଉ ଆପଣ କଣ କରୁଛନ୍ତି?
କିଛି ନାହିଁ ଭାଇ ବର୍ଷା ତ ହଉଛି ଜୋରେ। ତେଣୁ-ଉ-ଉ-ଉ ନିଜ ଛାତ ଉପରେ ବସି ଟିକେ ପ୍ରକୃତି ପରିବେଶ ର ଅନୁଧ୍ୟାନ କରାହେଉଛି। ଥଣ୍ଡା ଥଣ୍ଡା ପବନ ହଉଛି ଭଲ ଲାଗୁଛି ପରିବେଶ ଆଜି ଭାରି ବହୁତ ସୁନ୍ଦର ଦିଶୁଛି। ଆମ ଘର ପଟ ଘର ଚାରିପଟେ ଯୋଉ ଚାରୋଟି ପାହାଡ ଅଛି ବର୍ଷା ବାଦଲରେ ଆଦୃତ ହେଇ ଯୋଉ ମନ ମ-ଅ-ଅ ଦୃଶ୍ୟ ଏଠି ସୃଷ୍ଟି କରୁଛି ଯେତେ ଦେଖିଲେ ବି ମନରେ ଇଚ୍ଛା ହଉଛି ଆଉ ଆଉ ଦଶ ମିନିଟ ଆଉ ଟିକେ ଦେଖିଦେବି ଆଉ ଟିକେ ଦେଖି ଦେଖିଦେବି ମନ ଜମା ଭରୁ ନାହିଁ।
ଦେଖୁଥିଲେ ଆପଣ ପ୍ରକୃତିକୁ ଯେତେ ଦେଖୁଥାଏ ସେତେ ପରିବେଶ ନୂଆ ଦିଶୁ
ନୂଆ ଦିଶୁଥାଏ ବର୍ଷା ଋତୁରେ ବର୍ତ୍ତମାନ ପାହାଡ ଉପରେ ଯୋଉ ବାଦଲ ଯୋଉ ଅଛନ୍ତି ମାନେ ଉହ୍ ଏଇ ଦୃଶ୍ୟ ମାନେ ମନମୋହକ।
ଆଚ୍ଛା ଭାଇ।
ଆଉ କୁହନ୍ତୁ ଏବେ ତ ଖାଇବା ପିଇବା ଆପଣଙ୍କର ହେଲାଣି ନା ନାଇଁ। ନା ହେଇନି।
ଆଉ କିଛି ସମୟ ପରେ ହବ ଭାଇ ଏବେ ତ ମାତ୍ର ବାରଟା ଛପନ ହୋଇଛି। ସକାଳେ କିଛିଟା ଖାଦ୍ୟ ଗ୍ରହଣ। କରାଯାଇଥିଲା।
ଦିନର ଖାଦ୍ୟ ଆପଣଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ହେଇନାହିଁ।
ନାଇଁ ଆଉ କିଛି ସମୟ ପରେ ହବ ଆଉ।
ଆଜ୍ଞା ଆଜ୍ଞା। ଆଉ ବର୍ତ୍ତମାନ ଯୋଉ ତ ପରିସ୍ଥିତି ବର୍ତ୍ତମାନ ଯୋଉ ବର୍ଷା ବର୍ଷୀ ଯୋଉ ହଉଛି। ଆପଣ ତ ବାହାରକୁ ବେଶୀ ସେ ଯାଇ ପାରୁନଥିବେ।
ହଁ ଭାଇ ବାହାରକୁ ତ ଯାଇ ହଉନାହିଁ ବର୍ଷା ହଉଥିବା ଯୋଗୁ। କାର୍ଯ୍ୟ ବି ବହୁତ କିଛି ରହିଯାଇଥିଲା କିନ୍ତୁ ଆଜି ତ ବର୍ଷା ଟିକେ ଛାଡ଼ିଛି। କାର୍ଯ୍ୟ ଯାକ ସବୁ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ।
ତ ଆପଣ ନିହାତି ଆଜି ବଜାର ଯିବେ କିମ ଯେମିତି ହେଲେ ଯିବେ। ବାହାରକୁ ଯିବେ।
ହଁ ଭାଇ।
ତ ଆପଣ ଯୋଉ ବାହ ରକୁ ଯୋଉ ଯାଉଛନ୍ତି ଆପଣ ତ କେମିତି ଆପଣ। ମୋର ଜି ଯାତାୟାତର ମାଧ୍ୟମ କଣ ଅଛି ଆପଣଙ୍କର।
ଟିକେ ଗାଡି ଅଛି ଆଉ ସେ ଗାଡିଟି ଧରି ମୁଁ ରାସ୍ତାରେ ଯିବାକୁ। ଯାଉଛି।
ଆଚ୍ଛା ତାହେଲେ ଆପଣ ମଟର ସାଇକେଲ ରଖିଛନ୍ତି ନିଜର।
ଆଜ୍ଞା ଭାଇ ଗୋଟେ ମୋଟର ସାଇକେଲ ଟିଏ ଅଛି ଛୋଟ ମୋଟର ସାଇକେଲ ଟିଏ ତା ମଧ୍ୟରେ ଆମେ ଗ ତି କରୁଛୁ।
ତ ମୁଁ ଗୋଟେ କଥା ଜାଣିବା ପାଇଁ ଚାହୁଁଛି ଆପଣଙ୍କଠୁ। ମତେ ଟିକେ ବୁଝାଇଦେବେ ଯେତେବେଳେ। ଆପଣ ଯୋଉ ମୋଟର ସାଇକେଲ ଟି ରଖିଛନ୍ତି ଆପଣ ଏବେ ବର୍ତ୍ତମାନ। ବାହାରକୁ ଯିବା ଆସିବା ଯାତାୟାତ ପାଇଁ ଆପଣ ମୋଟର ସାଇକେଲ ର ବ୍ୟବହାର କରୁଛନ୍ତି। ଆଚ୍ଛା ମୋଟର ସାଇକେଲ ର ବ୍ୟବହାର ବେଳେ ଯେତେବେଳେ ଆପଣ ବାହାରକୁ ଯାଉଛନ୍ତି। ଗାଡି ଟିକୁୁ ଧରି ତ କଣ ଆପଣଙ୍କୁ। କେମିତି କଣ ସୁବିଧା ଅସୁବିଧା କେମିତି କଣ କଣ ଅସୁବିଧାର ଆପଣ ସମ୍ମୁଖୀନ ହଉଛନ୍ତି। ଟିକେ କହିବେ କେମିତି ର ମାନେ। ରାସ୍ତାରେ କେମିତି ଆପଣଙ୍କ ସୁରକ୍ଷିତ ରହୁଛନ୍ତି ଆପଣଙ୍କ ସୁରକ୍ଷା ପାଇଁ ଆପଣ କେମିତି ଏମ। ପ୍ରସ୍ତୁତି କରୁଛନ୍ତି କି କଣ କଣ ପଦକ୍ଷେପ ନଉଛନ୍ତି କି କଣ ସୁବିଧା ହଉଛି ଅସୁବିଧା ହଉଛି। ଚି।
ଠିକ ଠିକ କହିଲେ ଭାଇ ଠିକ କହିଲେ ମୁଁ ନିଶ୍ଚିତ ଜଣେଇବାକୁ। ମୁଁ ଚାହିଁବି ଆପଣଙ୍କୁ। ଗାଡ଼ି ଚଲାଇବା ସମୟରେ ସାବଧାନ ଅତ୍ୟନ୍ତ ଜରୁରୀ ରହିଥାଏ ଭାଇ।
ନି ହଁ ନି ସେଇଟା ତ ସାବଧାନ ରହିବା ତ ନିହାତି ଜରୁରୀ।
ଆଜ୍ଞା ରାସ୍ତା ପାର କରିବା ସମୟରେ ଦୁଇ ପଟେ ଦେଖିବା ଉଚିତ୍।
ହୁଁ।
ଆଉ ମୁଁ ସେଇ ଯାକ ପାଳନ ମଧ୍ୟ କରୁଛି। ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର ମଧ୍ୟ କରୁନାହିଁ। ସଡ଼କ ଚିହ୍ନ ଓ ସଂଙ୍କେତ ଗୁଡିକୁ ଧ୍ୟାନ ଦେଇ ମଧ୍ୟ ମାନି ମାନିବା ଉଚିତ।
ଆଜ୍ଞା। ଆଉ କଣ କଣ ସବୁ ଅସୁବିଧାର ସମ୍ମୁଖୀନ ହଉଛନ୍ତି ଆପଣ ଯେତେବେଳେ ଗାଡି ଧରିକି ବାହାରକୁ ଯାଉ। କଣ ଆପଣଙ୍କର ଆଉ ସୁବିଧା ଅସୁବିଧା ରହୁଛି।
ଆଉ ଅସୁବିଧା ରହିଛି ଭଳି ଶିଶୁ ମାନଙ୍କୁ ସଡକ ସୁର ଶକ୍ଷା ନିୟମ ଶିଖାଇବା ଆବଶ୍ୟକ ଗାଡି ଚଲାଇବା। ସମୟରେ ସାବଧାନ ଅତ୍ୟନ୍ତ ଜରୁରୀରେ ରହିଥାଏ। କାହିଁକି ନା ଶିଶୁମାନେ ଆଗକୁ ଯଦି ପଢିବେ ଆଗକୁ ବଢିବେ। ଆଉ ରାସ୍ତା କଡ଼ରେ ଯଦି କିଛିଟା ହଁ ହେଇଗଲା ତ ବହୁତ କିଛି ଖରାପ ହୋଇଯାଇପାରେ।
ତା ମାନେ ଆପଣ କହୁଛନ୍ତି ଗାଡି ଚଲେଇବା ଯେତିକି ଜରୁରୀ ଗାଡି ଚଲେଇବା ପାଇଁ ଯେତିକି ଜ୍ଞାନ ଆବଶ୍ୟକ ତାକୁ ଦବା ବି ନିହାତି ଜରୁରୀ। ମାନେ ମାନେ ଆପ ଆପଣଙ୍କର ଯଦି ଅ ମ୍ ରାସ୍ତା ସମ୍ବନ୍ଧୀୟ ଜ୍ଞାନ ଥିବ କି ଗାଡି ଚଳନ ସମ୍ବନ୍ଧୀୟ ସେତିକି ଜ୍ଞାନ ଥିବ। ତେବେ ଆପଣ ରାସ୍ତା ଉପରେ ଆପଣ ସୁବିଧାରେ ଯାଇ ଯିବା ଆସିବା କରିପାରିବେ।
ଆଜ୍ଞା ଭାଇ ସଡ଼କ ସୁରକ୍ଷା ମାନିଲେ ଅନେକ ଜୀବନ ବଞ୍ଚିପାରେ।
ନିହାତି ନିହାତି ସେ ଦୁଗ ସେ ଦୁଗରେ ତ ଦୃଷ୍ଟି ଦବା ନିହାତି ଜରୁରି ନିହାତି ଜରୁରୀ ପ୍ରଥମେ ଗାଡି ଚଲେଇବା ପୂର୍ବରୁ ସଡ଼କ ନିୟମ ସମ୍ବନ୍ଧୀୟ ଜିନିଷ ଜାଣିବା ତ ନିହାତି ଜରୁରୀ ଜଣେ ଯଦି ନିୟମ ବିଷୟ ଜ୍ଞାନ ତାଙ୍କର ନଥିବ ତାହେଲେ ସେ ଗାଡି କେମିତି ଚଲେଇବେ ହୁଁ। ନାଇଁ ଠିକ କଥା ଆପଣଙ୍କ କଥାରେ ମୁଁ ଏକମତ ଆଉ କୌଣସି ଆଉ କଣ କଣ ଏମିତି ପଦକ୍ଷେପ ଅଛି ଯୋଉ ଦ୍ଵାରା କି ଆମେ ରାସ୍ତାରେ ଯେତେବେଳେ ଯାନବାହାନ ନେଇକି ଯାଉଛେ ଆମେ ସୁରକ୍ଷାରେ ରହିପାରିବା।
ସଡ଼କ ସୁରକ୍ଷା ହେଉଛି ଏକ ସୁସ୍ଥ ଓ ସୁରକ୍ଷିତ ଜୀବନର ଆଦି ତାର
କାରଣ ଆପଣ ସୁରକ୍ଷିତ ରହିଲେ ଆପଣଙ୍କ ପ ପ ଅ ଚାରିପଟର ଲୋକ ବି ନିହାତି ସୁ ରହିପାରିବେ ସୁରକ୍ଷିତ ରହିବେ କି ଆପ୍ ଆପଣ ଯାହାଙ୍କ ମାନେ ଯିଏ ଆପଣଙ୍କ ପଛରେ ବସିଛନ୍ତି କି ଆପଣଙ୍କ ସହିତ ସ ହ ଯାତ୍ରୀ ଅ ଆପଣ ଯଦି ଆପଣ ଚାଳକ ହିସାବରେ ସୁବିଧାରେ ରହିବେ ସେମାନେ ବି ସୁରକ୍ଷିତ ରହିବେ।
ଠିକ କହିଲେ ସଡ଼କ ସୁରକ୍ଷା ଆମ ସମସ୍ତଙ୍କ ଜୀବନ ଓ ସୁରକ୍ଷା ସହିତ ଜଡି ତ ରାସ୍ତାରେ ନିୟମ ମାନି ଚଳି ଚଳିବା ଅତ୍ୟନ୍ତ ଆବଶ୍ୟକ।
ନିଶ୍ଚିତ ନିଶ୍ଚିତ ଭାଇ ନିଶ୍ଚିତ ସେଇଟା ତ ପୁରା ଠିକ କଥା ଆପଣ କହିଲେ। କିନ୍ତୁ ମାନେ ଆହୁରି ବି କିଛି ଗୋଟେ ଜିନିଷ ଅଛି। ଯୋଉଟା କି ଆମେ ନିହାତି ଧ୍ୟାନ ରଖିବା ଦରକାର।
ଆଞା ଆଜ୍ଞା ମଦ୍ୟପାନ କରି ଗାଡି ଚଲେଇବା ଅତ୍ୟ ଅତ୍ୟନ୍ତ ଯନ୍ତ୍ରଣା କର।
ହେଁ। ସିଏ ତ ବହୁତ ମାନେ ଆପଣ ଗୋଟେ ମାନେ ଏମିତି କଥା କହିଲେ ବ ବର୍ତ୍ତମାନର ଯୁବପିଢ଼ିକୁ ସେଇଟା ନିହାତି ମାନେ ଗାଡ଼ି ଧରିକି ଯିବା ପୂର୍ବରୁ ସେଇଟା ନିଜ ମୁଣ୍ଡରେ ରଖିବା ନିହାତି ଜରୁରୀ ଯେ ମୁଁ ନିଶା ପାନ କ ନିଶା ଖା ଖାଇ ସେବନ କରି ସେ କୌଣସି ପ୍ରକାର ବି ନିଶା ହଉ ଯେ ଏତିକି ପରିମାଣର ବି ନିଶା ହଉ କିନ୍ତି ନିଶା ଭାଇ ନିଶା। ତାକୁ ଆପଣ ନିଶା ସେବନ କରିକି ଯଦି ଆପଣ ଗାଡି ଚଲେଇବେ। ମାନେ ସେଇଟା ପାଇଁ ହିଁ ସେଇଟାକୁ ଦୁର୍ଘଟଣା କୁହାଯାଉଛି ଯେ ସେଇଟା କେବେ ଜଣେ ପରିକଳ୍ପନା କରିନଥାଏ ଯେ ମୋ ସହିତ ଏଇଟା ହବ? ସେଇଟା କେତେବେଳେ ବି ହେଇପାରେ କିନ୍ତୁ ଯଦି ସେଇ କ୍ଷେତ୍ରରେ ଆପଣ ଯଦି ନିଶାରେ ନିଶାସକ୍ତ ଅବସ୍ଥାରେ ଥିବେ ତାହେଲେ ହୁ ଆପଣଙ୍କର ପ୍ରତିକ୍ରିୟାର ସମୟ ଟା ଠିକ ନ ହେଇପାରେ। କାରଣ ଯଦି ଯ ଗୋଟେ ସଚେତ ଲୋକ କ ଯେତିକି ମାନେ ଶୀଘ୍ର ଗୋଟେ ପ୍ରତି ମାନେ ଦୁର୍ଘଟଣା ପ୍ରତି ପ୍ରତିକ୍ରିୟା ପ୍ରକାଶ କରିବ। କି ବ୍ରେକ୍ ମାରିବ? କି ତାକୁ ରଖିବ? କି ଗାଡିଟିକୁ ସାଇଡ କରିବ? ଗୋଟେ ନିଶା ଶକ୍ତ ଲୋକର ସେତିକି ହୋସ୍ ନ ରହିପାରେ! ସିଏ ସେତିକି ରିଆକ୍ଟ ମାନେ ପ୍ରତିକ୍ରିୟା ନ ଦେଇେପାରେ। ତ ସେଠି ଦୁର୍ଘଟଣାର ମାନେ ଉମ୍ ମାନେ ଆ ବ ଦୁର୍ଘଟଣାର ପସିବିଲିଟି ବୋହୁତ ବଢି ଯାଇପାରେ? ତେଣୁ ନିଶା ତ ଗାଡ଼ି ଗୋଟେ ଜିନିଷ ମଟର ଯାନବାହାନ ଚଳେଇବା ଗୋଟେ ଜିନିଷ ସେଇଟା ଚଳେଇବା ମାନେ ଚଲେଇବା ସମୟରେ ନିଶା ସେବନ କରିବା କଥା ନୁ ଏମିତିରେ ନିଶା ସେବନ କରି କରିବା କଥା ହିଁ ନୁହେଁ। କିନ୍ତୁ ଗାଡି ଚଲେଇଲା ସମୟରେ ତ ବିଲକୁଲ କରିବା କଥା ନୁହେଁ।
ଆଜ୍ଞା।
ତାପରେ ଆମକୁ ନିହାତି ନିହାତି। ଭାଇ ଆମର ସମ ଆମର ବୋହୁତ ଜାଗା ଅଛି କୋଉଠି ଛୋଟ ପିଲାମାନେ ପାଠ ପଢୁଛନ୍ତି। କୋଉଠି ମେଡିକାଲ ଅଛି। କୋଉଠି ର ଯିବା ଆସିବା କରୁଛନ୍ତି? କୋଉଠି ବୃଦ୍ଧ ଲୋକମାନେ ଯିବା ଆସିବା କରୁଛନ୍ତି? ତେଣୁ ଗୋଟେ ହୁଁ ହୁଁ ଯେତେବେଳେ ରାସ୍ତାରେ ଆମେ ଗାଡି ନେଇକି ଯାଉଛେ, ଆମର କୋଉ ଜାଗାରେ କେମିତି ଗତି ରହିବା ଦରକାର। ମାନେ ଗତି କେତେ ରହିବା ଦରକାର? ସେ ଜ୍ଞାନ ଗୋଟେ ମାନେ ଚାଳକ ହିସାବରେ ତାର ରହିବା ନିହାତି ଜରୁରୀ। ସେ ଜ୍ଞାନ ତାର ରହିବା ନିହାତି ଜରୁରୀ। ଯେ ମୁଁ ଏଇ ଜାଗା ମୋର ଗତି କେତେ ରହିବା ଦରକାର? ମନେ କରନ୍ତୁ ଗୋଟେ ବ ମାନେ ଆ ମ୍ ଚିକିତ୍ସାଳୟ ଅଛି? ହ ତା ଭିତରେ ମୁଁ ଯଦି ଗାଡି ଚଲେଇବି, ଆଉ ବହୁତ ଦ୍ରୁତ ଗତିରେ ଗାଡି ଚଲେଇବି ତ ସେଇଟା ମାନେ ନା ମୋ ପାଇଁ ଭଲ ନା ରୋଗୀ ମାନ ମାନଙ୍କ ପାଇଁ ଭଲ
ଠିକ କହିଲେ। ସଡ଼କ ଚିହ୍ନ ଓ ସଂଙ୍କେତ ଗୁଡିକୁ ଧ୍ୟାନ ଦେଇ ମାନିବା ଉଚିତ।
ମାନିବା ଦରକାର କୋଉ କୋଉଠି ମାନେ ଆଗକୁ ଗତି ଅବରୋଧକ ଅଛି। କୋଉଠି ଉମ୍ ଉମ୍ ମନେକର ଦୁର୍ବଳ ପୋଲ ଅଛି? କଣ ଅଛି ଯଦି ସେଇ ସଙ୍କେତ ଚିହ୍ନ ଗୁଡାକ ମୁଁ ଯଦି ଜାଣିନଥିବି! ମତେ ତା ପଛରେ କୃତରେ ଜ୍ଞାନ ନଥିବ ତାହେଲେ ତ ମୁଁ ଗାଡି ଚଲେଇ ପାରିବି ନାହିଁ। ଯୋ ଦ୍ଵାରା କି ମୋ ଗାଡି ଦୁର୍ଘଟଣାଗ୍ରସ୍ତ ହବ? ନିହାତି ସେଇଟା ଗୋଟେ ଆପଣ ପୁରା ଠିକ କଥା କହିଲେ। ହୁଁ ତାପରେ ଗାଡି ଆମେ ଚଲଉଛେ। ଆମେ ଗାଡିର ସୁରକ୍ଷା ନିହାତି ଗାଡିର ଯନ୍ତ୍ରପାତିର ପ୍ରତି ମାନେ କିଛି ଦିନ ବ୍ୟବହାର ବ୍ୟବଧାନରେ ତାର କରିବା କଥା ରକ୍ଷଣା ବକ୍ଷଣା କରିବା। କଥା। ଆଚ୍ଛା ଗାଡି ଚଲେଇଲା ବେଳେ ମନେ କରନ୍ତୁ ମାନେ ହେଲମେଟ ଆଉ ସିଟ ବେଲ୍ଟ ର ବ୍ୟବହାର ନିହାତି କରିବା ଦରକାର। କାରଣ ସେଇଟା କେବଳ ଦଣ୍ଡ ବଞ୍ଚିବା ପାଇଁ ନୁହେଁ। ସେଟା ନିଜର ମାନେ ନିଜର ସୁରକ୍ଷା ପାଇଁ ସେଟା ବେଶୀ ଜରୁରୀ।
ଠିକ୍ କହିଲେ ଭାଇ। ସଡ଼କ ସୁରକ୍ଷା ହେଉଛି ଏକ ସୁସ୍ଥ ସ୍ଥ ଓ ସୁରକ୍ଷିତ ଜୀବନର ଆଧାର ରହି।
ନିହାତି। କାରଣ ଆମେ ବର୍ତ୍ତମାନ ବିନା ଯାନବାହାନ ବିନା ଗାଡି ମଟର ଟରରେ ତ ଆମେ କୁଆଡେ ଯାଇପାରିବା ନାହିଁ? ଆମକୁ ଯୁଆଡେ ଯିବା ଆସିବା କରିବା ପାଇଁ ହେଲେ ଗମନା ଗମନ ର ମାନେ ଇଏ ପାଇଁ ସୁବିଧା ପାଇଁ ଆମକୁ ନିହାତି ମଟର ଯାନଟିଏ ଦରକାର। ଦରକାର ତେଣୁ ତା ପାଇଁ ମଟର ଯାନଟି ଧରି ରାସ୍ତାକୁ ଯିବା ପୂର୍ବରୁ ତା ବିଷୟରେ ସଠିକ ଜ୍ଞାନ ନବା ଦରକାର। ରାସ୍ତାର ନିୟମ ଜାଣିବା ଦରକାର। ଦୁର୍ଘଟଣା ପାଇଁ ଯୋଉ ଯୋଉ ଜିନିଷ ଆମକୁ ନିହାତି ଦରକାର
ଆରେ
ନି ନିଶ୍ଚିତ ନିଶ୍ଚିତ ଆଉ ଗୋଟେ ଜି ଆଉ ଗୋଟେ ଦିଗ ପ୍ରତି ମୁଁ ଦୃଷ୍ଟି ଆରୋପ କରିବା ପାଇଁ ଏ ଙ୍କ ଚାହିଁବି ନିହାତି ବର୍ତ୍ତମାନ ଯେତିକି ସଡ଼କ ଦୁର୍ଘଟଣା ହଉଚି ସେଥିରେ ସବୁଠୁ ବେଶୀ ଭୂମିକା ବୋଧେ ମତେ ଲାଗେ ଆମ ମାନେ ଦୂରଭାଷ ଯନ୍ତ୍ର ଆମ ମୋବାଇଲ ଫୋନ ରୁ ଆମେ ଆମେ ଯୋଉ ଅନ୍ୟ ମନସ୍କ ସ୍କ ହେଇକି ଯୋଉ ଗାଡ଼ି ଚଲଉଛେ ଗାଡ଼ି ଚଲେଇଲା ସମୟରେ ଯୋଉ ମୋବାଇଲ ଫୋନରେ ଆମେ କଥା ହଉଛେ। ତଦ୍ଵାରା କଣ ହଉଚି କି ଆମର ଧ୍ୟାନ ଟା ଗାଡ଼ି ଚଳେଇବାକୁ ରୁ ହୁଟି ଯାଇକି ଆମର ଫୋନ ଆମର କଥା ଉପରେ ଆମର କେନ୍ଦ୍ରିତ ହେଇଯାଉଚି।
ଠିକ କହିଲେ ଆପଣ ଭାଇ ଏବେ ତ ସମୟ ହୋଇଯାଇଚି। ସମୟର ଅଭାବ ଯୋଗୁ ମୁଁ ଆପଣଙ୍କୁ କ୍ଷମା ମାଗୁଚି ଆ ଆଉ କିଛି ସମୟ ପରେ ଆମେ ପୁଣି କଥା ହେବା।
ଆଜ୍ଞା ପୁଣି ଆଉ ଥରେ କେବେ କଥା ହେବା ନିହାତି ରଖିଲି ଭାଇ ଜୟ ଜଗନ୍ନାଥ।
ନମସ୍କାର ଭାଇ ଜୟ ଜଗନ୍ନାଥ।